ହାଲୋ ହାଲୋ ହାଲୋ ହାଲୋ
ହଁ ହଁ କହୁନା।
ହଁ ମୁଁ କହଲିି କଣ କରୁଛ? ଭଲ
ହଁ
ଆମେ ଯୋଉ ଆମେ ଯୋଉ କିଛି ଯୋଉ କୋଶ୍ଚିନ୍ ଆନ୍ସର ଡିସକସନ କରିଥିଲେ ଆଉ କିଛି ରହିଯାଇଥିଲା ଡିସକସନ କରିବା।
ହଁ ହଁ ଠିକ୍ ଅଛି।
ହଉ ମୁଁ ପଚାରୁଛି।
ହଁ ପଚାର।
ହଁ କହିଲ ବିଶ୍ଵ ପର୍ଯ୍ୟଟନ ଦିବସ କେବେ ପାଳନ ହୁଏ?
ଦେଖନ୍ତୁ ବିଶ୍ବ ପର୍ଯ୍ୟଟନ ଦିବସ ହେଉଛି। ଆମର ସେପ୍ଟେମ୍ବର ସତେଇଶରେ ପାଳନ କରନ୍ତି।
ହଁ ଠିକ ଅଛି।
ଆପଣଙ୍କୁ ମୁଁ ଗୋଟିଏ ପ୍ରଶ୍ନ ପଚାରିବାକୁ ଚାହୁଁଛି କହିବି।
ହଁ ପଚାର ପଚାର।
ଦେବେ ଟେନ୍ ଡବ୍ଲ୍ୟୁ ଏଲ ର ଅର୍ଥ କଣ?
ଡବ୍ଲୁ ଏଲ ମାନେ ୱେଟିଂ ଲିଷ୍ଟ। ଆମେ ଯୋଉ ଟିକେଟ କରୁଛନ୍ତି ୱେଟିଂ ର ରହିଯାଉଛି ତ ସେଇ ୱେଟିଂ ଲିଷ୍ଟ ର ତାକୁ ସଟ୍ ସର୍ଟ ଫର୍ମ ରେ ଲେଖାଯାଏ ଡବ୍ଲୁ ଏଲ୍।
ଆଚ୍ଛା ହଁ ଠିକ୍ ଅଛି।
ଆଚ୍ଛା ଭାରତର ସବୁଠାରୁ ଲମ୍ବା ରେଳଷ୍ଟେସନର ନାମ କଣ?
ଆଚ୍ଛା ଭାରତର ସବୁଠୁ ଲମ୍ବା ରେଳ ଷ୍ଟେସନର ନାମ ହେଉଛି ହୁବଲି ଯଂକ୍ସନ କର୍ଣ୍ଣାଟକ।
ଠିକ୍ ଅଛି।
ଠିକ୍ ତ ଆପଣ ଆଉ କିଛି ପ୍ର ପ୍ର ପ୍ରଶ୍ନ ପଚାରିବାକୁ ଚାହୁଁଛନ୍ତି।
ହଁ ପ୍ରଶ୍ନ ତ ବହୁତ ଅଛି।
ତ ନେକ୍ସଟ ପଚାରନ୍ତୁ ଆପଣ।
ଭାରତର ପ୍ରଥମ ବୁଲେଟ ଟ୍ରେନ୍ କେଉଁ ଦୁଇ ସହର ମଧ୍ୟରେ ଚାଲିବ?
ନାଟବର ନଟ ନାଗର। ଦେଖନ୍ତୁ ଭାରତର ପ୍ରଥମ ବୁଲେଟ୍ ଟ୍ରେନ୍ ମୁମ୍ବାଇ ଓ ଅହମ୍ମଦବାଦରେ ଚାଲିବ।
ଠିକ ଅଛି।
ହାଲୋ।
ସମୁଦ୍ର ପ ହଁ ସମୁଦ୍ର ପଥରେ ଦୂରତା କେଉଁ ଏକରେ ମପାଯାଏ?
ଆଚ୍ଛା କେଉଁ ଏକରେ ମପାଯାଏ ଦେଖ ନଟିକାଲ ମାଇ।
କରେ ମୋ ପାଇ ହଁ ଠିକ ଅଛି।
ଦେଖନ୍ତୁ ଏୟାରପୋର୍ଟରେ ବ୍ୟାଗେଜ କ୍ଲେମ୍ କଣ?
ହଁ ବ୍ୟାଗେଜ କ୍ଲମେ ଯେଉଁଠାରେ ଯାତ୍ରୀ ନିଜ ଲଗେଜ ସଂଗ୍ରହ କରନ୍ତି। ତାକୁ ଆମେ ବ୍ୟାଗେଜ କ୍ଲେମ କହିବା
ଆଚ୍ଛା
ଜେଟ୍ ଲ୍ୟାଗ୍ କଣ?
ଦେଖନ୍ତୁ ଜେଟ୍ ଲ୍ୟାଗ୍ ହୋଉଛି ଲମ୍ବା ବିମାନ ଯାତ୍ରା ପରେ ଟାଇମ୍ ଜୋନ୍ ବଦଳିବାରୁ ହେଉଥିବା ଠଙ୍କାପଣ
ଠିକ ଅଛି
ଏ ଜାତୀୟ ରାଜପଥ ଏନଚ ସିକ୍ସଟିନ୍ କେଉଁ ଦୁଇ ସହରକୁ ସଂଯୋଗ କରେ?
କୋଲକାତା ଓ ଚେନ୍ନାଇ
ସେ୍
ଭାରତର ସବୁଠାରୁ ଲମ୍ବା ଜାତୀୟ ରାଜପଥ କେଉଁଠି?
ଏନ୍ ଏସ୍ ଫୋର୍ଟି ଫୋର୍ ତ
ଠିକ ଅଛି
କହିଥିଲ କି ଦେଖନ୍ତୁ ଭାରତର ପ୍ରଥମ ମେଟ୍ରୋ ରେଳ କେଉଁ ସହରରେ ଆରମ୍ଭ ହୋଇଥିଲା?
କୋଲକାତା
ଠିକ୍
ଅ ରୋ ରୋ ଫେରି ସେବା କଣ?
ଦେଖନ୍ତୁ ରୋ ର ଫେରି ସେବା ହେଉଛି ରୋଲ୍ ଅନ୍ ରୋଲ୍ ଅଫ୍ ଗାଡ଼ି ସହିତ ଯାତ୍ରୀ ପାର ହେବା ତାକୁ ରୋ ରୋ ସେରି ସେବା କୁହନ୍ତି
ଠିକି ଅଛି
ଠିକ୍ ଅଛି ତାହେଲେ ମୁଁ ଗୋଟେ ପ୍ରଶ୍ନ କହିବାକୁ ଚାହୁଁଛି ତ ଭାରତର ସବୁଠାରୁ ବ୍ୟସ୍ତ ଏୟାରପୋର୍ଟ କେଉଁଠି?
ହଁ ଏଇଟା ହଉଛି ଇନ୍ଦିରା ଗାନ୍ଧୀ ଅନ୍ତର୍ଜାତୀୟ ବିମାନ ବନ୍ଦର ଯୋଉଟା ଦିଲ୍ଲୀରେ ଅଛି।
ହଁ ହଁ ଠିକ୍ ଅ
ଆଛା କୋଙ୍କଣ ରେଳପଥ
ହଉଥିଲା ଏବେ ଗୋଟେ କାମକର କଙ୍କଣ ରେଳ ପଥ
ହଁ
ଯେହେତୁ ମହାରାଷ୍ଟ୍ର ଓ କର୍ଣ୍ଣାଟକ ଦେଇ କେରଳ
ଠିକ୍ ଅଛି
ସେ ମଧ୍ୟ ଗୋଲଡେନ ହ୍ୟାଲୋ
ହଁ କୁହ
ତ ଗୋଲ୍ଡେନ କଲି ଲଟର ଲେଟେରଲ କେଉଁ ଚାରୋଟି ମହାନଗର ଯୋଡେ କହିପାରିବେ।
ଆଁ ଗୋଲଡେନ ଗୋଲଡେନ୍ କ୍ଵାଟ୍ରିଲ୍ କ୍ୱା କ୍ୱାଡ୍ରିଲା ଟେରାଲ। ଦିଲ୍ଲୀ ମୁମ୍ବାଇ ଚେନ୍ନାଇ କୋଲକାତା ଏଇ ଚାରୋଟି ମହାନଗରକୁ ଯୋଡ଼ିଥାଏ।
ଠିକ୍ ଆ।
ଭାରତର କେଉଁ ଟ୍ରେନ୍କୁ ପ୍ୟାଲେସ୍ ଅନ୍ ହୁଇଲ୍ସ କୁହାଯାଏ।
ଦେଖନ୍ତୁ ଭାରତର। ରାଜସ୍ଥାନ ପର୍ଯ୍ୟଟନ ପାଇଁ ଏକ ଲକ୍ଜରୀ ଟ୍ରେନ୍।
ଠିକ୍ ଅଛି।
ତ ଚେନାବ ରେଳ ସେତୁ କାହିଁକି ପ୍ରସିଦ୍ଧ।
ଆଁ ଚ ଚ ଏଁ ବିଶ୍ଵର ସବୁଠାରୁ ଉଚ୍ଚ ରଳ ସେତୁ। ହଉଛି ଚେନାବ ରେଳ ସେତୁ।
ଠିକ୍ ଅଛି ଆଚ୍ଛା।
ଆଚ୍ଛା ଭୁବନେଶ୍ଵର ବିମାନ ବନ୍ଦରର ନାମ କଣ।
ଦେଖନ୍ତୁ ଭୁବନେଶ୍ୱର ବିମାନ ବନ୍ଦର ର ନାମ ହେଉଛି ବିଜୁ ପଟ୍ଟନାୟକ। ଅନ୍ତର୍ଜାତୀୟ ବିମାନ ବନ୍ଦର ହେଲା।
ଠିକ୍ ଠିକ ଅଛି।
ଠିକ୍ ଅଛି।
ଆଚ୍ଛା ସୋଲୋ ଟ୍ରାଭେଲ କଣ। ସୋ ଲୋଡ ଟ୍ୟାକି ଯାତ୍ରା କରିବା।
ଠିକ୍ ଅଛି।
ଆଁ ତମେ ଗୋଟେ କହିଲ ବ୍ୟାଗ୍ ପ୍ୟାକିଂ ବ୍ୟାଗ୍। ପ୍ୟାକିଂ କହିଲେ କଣ ବୁଝାଏ।
ଆଛା ଦେଖନ୍ତୁ ବ୍ୟାଗ୍ ପ୍ୟାକିଂ କହିଲେ କମ୍ ଖର୍ଚ୍ଚରେ ପିଠି ବ୍ୟାଗ ଧରି ଯାତ୍ରା।
ହଁ ଠିକ ଅଛି।
ହାଲୋ ସୁଭାଯାଉଚି।
ହଁ ହଁ ସଭୁଛି କୁହ।
ଆପଣ କଣ କହୁଥିଲେ ବଗ୍ ପ୍ୟାକିଂ କହିଲେ କଣ ବୁଝାଅ।
ହଁ।
ଦେଖନ୍ତୁ। ବ୍ୟାଗ୍ ପ୍ୟାକିଂ କହିଲେ ଆମେ କମ୍ ଖର୍ଚ୍ଚରେ ପିଠି ବ୍ୟାଗ୍ ଧରି ଯାତ୍ରା କରୁ ଥିବାକୁ। ତ ତାକୁ‌ ଆମେ ବ୍ୟାଗ୍ ପ୍ୟାକିଂ କଇ ଥାଉ। ତ ଟ୍ରାଭେଲ ଇଂ ହାଲୋ।
ହଁ ହଁ କୁହ।
ହ୍ୟାଲୋ ଦେଖନ୍ତୁ ଟ୍ରାଭେଲ ଇନ୍ସୁରାନ୍ସ କାହିଁକି ଦରକାର।
ଯାତ୍ରା ସମୟରେ ମେଡିକାଲ ବା ଲଗେଜ ହଜିବା ଆଦି ଅସୁବିଧା ପାଇଁ। ସୁରକ୍ଷା ହଉଛି ଟ୍ରାଭେଲ ଇନ୍ସୁରାନ୍ସ।
ଠିକ୍ ଅଛି।
ଆଚ୍ଛା ତମେ କୁହ ହଷ୍ଟେଲ ଓ ହୋଟେଲ ମଧ୍ୟରେ। ମୁଖ୍ୟ ପାର୍ଥକ୍ୟ କଣ।
ଦେଖନ୍ତୁ ହଷ୍ଟେଲ ହେଉଛି ଗୋଟେ ହଷ୍ଟେଲର ସେୟାରିଙ୍ଗ ରୁମ୍। ଆଉ ହୋଟେଲ ମଧ୍ୟ ରହୁଛି ହୋଟେଲ ହଉଛି। ରୁମ୍ ଶସ୍ତା ହେଲା ବୁଝିଲେ।
ହୁଁ ହଁ ହଁ ଶବୁଛି କୁହ ଶୁବୁଛି ଶୁବୁଛି କୁହ।
ହଁ ହୋଷ୍ଟେଲ ରେ ସେୟାରିଂ ରୁମ୍ ଶସ୍ତା। ହୋଟେଲରେ ପ୍ରାଇଭେଟ୍ ରୁମ୍ ବୁଝିଲେ।
ହଁ ଠିକ ଅଛି।
ହ୍ୟାଲୋ।
ହଁ କୁହ?
ଦେଖନ୍ତ ଗୁଗୁଲ ମ୍ୟାପ ରେ ଅଫଲାଇନ୍ ମ୍ୟାପ କେମିତି କାମ କରେ? ମାଉସୀ ଘ ବାଉଛି।
ହଁ ଆଗରୁ ଡାଉନଲୋଡ କରିଥିଲେ ଇଣ୍ଟରନେଟ ବିନା ଚାଲେ। ଯଦି ଆମେ ଆଗରୁ ଡାଉନଲୋଡ ନ କରିଥିବା ତାହେଲେ ଅଫଲାଇନ୍ ମ୍ୟାପ ଚାଲିବନି ଓକେ।
ଆଚ୍ଛା ଠିକ୍ ଅ।
ଆଚ୍ଛା ତମେ କୁହ ବିଦେଶ ଯାତ୍ରାରେ କେଉଁ ତିନୋଟି ଜିନିଷ ସବୁଠାରୁ ଜରୁରୀ?
ଦେଖନ୍ତୁ ବିଦେଶୀ ଯାତ୍ରାରେ ପସପୋର୍ଟ ଭିଜା ଟିକେଟ୍ ଏହିଇ ତିନୋଟି ଆବଶ୍ୟକ ବୁଝିଲେ।
ହଁ।
ନି ନିହାତି ଜରୁରି।
ଠିକ ଅଛି।
ତ ମୁଁ ଆପଣଙ୍କୁ ଗୋଟେ ପ୍ରଶ୍ନ ପଚାରିବି?
କୁହ?
ରେଡ଼୍ ଆଇଟ୍ ଲାଇଟ୍ ହ୍ୟାଲୋ
ହଁ ହଁ କୁହଁ ଶୁଭୁଛି?
ରେଡ଼୍ ଆଇ ଫ୍ଲାଇଟ୍ କଣ?
ରେଡାଇ ଫ୍ଇଟ ହଉଛି ଆମର ରାତି ସାରା ଓଡିଆ ଫ୍ଲାଇଟ ଯୋଉଟା କି ଆମର ସାରା ଉଡେ ଦିନ ବେଳା ଫ୍ଲାଇଟ କରେ ତ ଦିନ ବେଳା
ଆଚ୍ଛା।
ଆମର ସେଇଟାକୁୁ କହନ୍ତି ରେଡ ଆଇଲାଇଟ। ଓକେ ତମେ କୁହ ଇକୋ ଟୁରିଜିମ୍ କଣ?
କଣ କହିଲେ ଇ ଇକୋ ଟୁରିଜମ୍?
ହଁ।
ଆଚ୍ଛା ଦେଖନ୍ତୁ ଏକଇ ଟୁରିଜମ୍ ହେଉଛି ପ୍ରାକୃତିକ କ୍ଷତି ନହଉ ପହଞ୍ଚେଇ ପର୍ଯ୍ୟଟନ ବୁଝିପାରୁଛେ।
ହଁ।
ହ୍ୟାଲୋ।
ହଁ ହଁ ଶୁବୁଛି କୁହ?
ଦେ ପ୍ରକୃତି କ୍ଷତି ନ ପହଞ୍ଚାଇ ପର୍ଯ୍ୟଟନକୁ ଇ ଇ ଟୁରିସମ୍ କୁହନ୍ତି।
ଆଜା ଠିକ୍ ଅଛି। ଠିକ ଅଛି ଆମେ ପରେ କେବେ ଆଉ କିଛି ପ୍ରଶ୍ନ ଉତ୍ତର ଏମିତି ଡିସକସନ କରିବା। ଠିକ ଅଛି।
ଠିକ୍।
ରହୁଛି।
ଧନ୍ୟବାଦ।